ହ୍ୟାଲୋ। କ ଣ କରୁଚ?
ନା ଏଇ ଶୋଇଥିଲି ଉଠଲି ଆଉ।
ଓହୋ ଆଉ ମୁଁ ବି ଶୋଇଥିଲି। ଥିଲି
ଓହୋ କଣ ଖାଇଛ?
ମୁଁ ଖାଇଛି ଭାତ ଡାଲି ମସରୁମ। ଆଉ ଚିଲ କୋବି ଇା ତମେ?
ମୁଁ ଖାଇଥିଲି ଆଜି ପଖାଳ ଭାତ। ଆଉ ଶାଗ ଭଜା।
କିଛି
ଆମ୍ବ ଆଚାର ପାମ୍ପଡ଼ କଲରା ଭଜା ଏଇଗୁଡା ଆଉ।
ମୋତେ ବଢିଆ ଆଉ କଣ? ନାଇ ବର୍ଷା ହଉନିି ବର୍ଷ ଉଠେଇଛି କିନ୍ତୁ ବର୍ଷା ହଉ ନା ନା। ହେଇନି ଠିକସେ ହେଇିନି।
ଓହୋ ଆମର ବାରଟା ବେଳୁ ବର୍ଷା ଉଠେଇଚି କିନ୍ତୁ ହଉନି ଏବେ ବି ସେଇ କଁଳି କଁଳି। ପାଗ କରି ରଖିଛି।
ବଢିଆ ଆଉ।
କେତେ ଜଣ ଥିଲେ କିନ୍ତୁ ବାରଟା ପୂର୍ବରୁ ପୂରା ଅନ୍ଧାର ହେଇଯାଇଥିଲା ବାରଟା ପରେ।
ହୁଁ।
ହ ଏପର୍ଯ୍ୟନ୍ତ କାଇଁ ବର୍ଷା ଟିକେ ହୋଉନି।
କହନି କହନି ଗରମ ହୋଉଚି ଟିକେ ବର୍ଷ ହେଲା ବୋଲି ଶାନ୍ତି ଲାଗନ୍ତା ରାତିରେ।
ହଁ। କିନ୍ତୁ କାଉଁଳିଆ ପାଗ କଲେ ଆଜି ଖରା ହେଇନି ଯେ କିନ୍ତୁ ବହୁତ ଜୋରେ ଗରମ ହଉଛି ଗୁଳିୁଗୁଳି ଟା
ଆଉ କୂଆଡେ ବୁଲାବୁଲି ପାଇଁ ଆଜି ହଁ ଘରେ ସବୁ ଭଲ ଉ ତମ ଘରେ?
ହଁ ସମସ୍ତେ ଭଲ ଅଛନ୍ତି ଆଉ। ତମେ ଭଲ ଅଛ ନା?
ତମେ?
ହଁ ମୁଁ ବି ଭଲ ଅଛି। ଆଉ ରଜ ପାଇଁ କିଣା କିିଣି କରିସାରିଲନି?
ଆଜି ଭାବୁଥିଲି ମାର୍କେଟ ଯିବି ବୋଲି ତାପରେ ବର୍ଷା ଦେଖିକି ଆଉ ଗଲିନି।
ଓହୋ ଆଉ କଣ ଆଣିବ? ବୋଲି ଭାବିଲ।
ଭାବୁଛି ଦିଟା ଡ୍ରେସ ଆଣିବି ବୋଲି ଦେଖିବା କଣ ହଉଛି ଆଉ।
ଓ କି ଡ୍ରେସ ଆଣିିବ ମୁଁ ଯାଇନି ମାର୍କେଟ ଦେଖିବା?
ମୁଁ ତ ଦେଖୁଥିଲି ସେ ଡ୍ରେସ ଦେଖିବା କଣ ଆଣିବ ଆଉ?
ଓହୋ ନା ମୁଁ ଯାଇନି ମାର୍କେଟ ଆଉ ଦେଖିବା ଆଉ ଚାରି ପାଞ୍ଚ ଦିନ ଯାଉ। ଯାଉ ଦି ଚାରି ଦିନ ଯାଉ ଯିବି ଆଉ। ଆମର ତ ମାର୍କେଟ ପାଖରେ ନା ସେଥିଲାଗି ହଁ।
ତମ ଘର ପାଖରେ ମିଳୁଛି ହଁ।
ହଁ ଆମ ଘର ପାଖରେ ପୁରା ମାର୍କ କେଟ୍ ନା ନା ମୁଁ କହିବି କାହାକୁ ଜଣେ କରିଦେବେ ମୋ ନାଁନି ଙ୍କି ଆଉ ତମେ ଶିଖ ଗି
ହଁ ମୁଁ ଅଳ୍ପ ଅଳ୍ପ ଶିଖିଛି। ମାନେ ନିଜ ହାତରେ ତ ଲଗେଇ ପାରିବିନି। ହଉ
ହିଁ ହିଁ ଓହୋ ଏ ଅନଲାଇନରେ ଏବେ ମିଳୁଛି ବା ଷ୍ଟିକର?
କିନ୍ତୁ ସିଏ ଏତେ ବି ଭଲ ଲାଗେନି।
ହଁ ଯେ ଭଲ ଲାଗେନି କିନ୍ତୁ ଆଉ ଗୋଟେ କଣ ହଁ। ଆଉ ଗୋଟେ କଣ ଏବେ ମିଳୁଛି ଏଁ କୋଉ ଷ୍ଟିକର ଗୋଟେ ହାତରେ ପକେଇଦବ ତାପରେ ଆଣିକି ମେହେନ୍ଦୀ ପୁରା ବୋଳିଦେବ। ତାପରେ ଇସ୍ କରିଦେଲେ କଣ ଉଠି ଯାଉଛି କଣ ଶୁଣିଥିଲି।
ମୁଁ ତ ରିନି ଦେଖ ଆଉ କୁଆଡେ ବୁୁଡିବା ପାଇଁ ତମର ଯିବାର ଅଛି?
ନା କୁଆଡେ ଦେଖିବା ରଜ ରଜରେ ତ ମୋ ନନା ଆସିବେନି ରଜ ପରେ ତାଙ୍କ କ ଅଫିସ ଛୁଟି ଦିଆହେଲେ ସେ ଆସିବେ ଭାବୁଛି ଟିକେ ପୁରୀ ଯିବୁ ବୋଲି ଆଉ।
ବଢିଆ ଆଉ ପୁରୀ ବୁଲାବୁଲି କରିକି ଆସ ପୁରା ମଜା ମସ୍ତି।
ହଁ। ଇଏ ବହୁତ ଦିନ ହେଲା ଠାକୁର ଦର୍ଶନ ହେଇନି ନା। ହଁ ଘରେ ସମସ୍ତେ ଭଲ ଅଛନ୍ତି।
ରଜରେ ଯାଅ ଜଗା ଦର୍ଶନ କରିକି ଆସ। ବଡ଼ ବୁଲାବୁଲି କରିକି ମସ୍ତ ପୁରା।
ହଁ କେତେ ଦିନ ହେଲା ସେଠି ଗଲେ ପୁରା ମନ ଶାନ୍ତି ହେଇଯାଏ ନା?
ହୁଁ ଜଗାକୁ ଦେଖିଲେ ତ ସବୁ ଶାନ୍ତି।
ହଁ।
ଆଉ ତମର ଏବେ କାହାର ମ୍ୟାରେଜ ଫ୍ୟାରେଜ ଯାଇଛି?
ନା ଏବେ ତ କାହାର ମ୍ୟାରେଜ ହେଇନି ଆମ ଘର ପାଖରେ ଯୋଉ ମ୍ୟାରେଜ ହେଇଥିଲା ଯୋଉ ଭାଇ ମାନଙ୍କର ହେଇଥିଲା ହେଇଥିଲା ନହେଲେ ଆମ ଟି ଏ ମାନେ ଆମର ମ୍ୟାରେଜ ହେଇଥିଲା ଆର ବର୍ଷ।
ଓହୋ।
ହୁଁ। ଆର ବର୍ଷ ମୋର ମୋ ମାମୁଁଙ୍କ ପୁଅଙ୍କର ମ୍ୟାରେଜ ହେଇଥିଲା ତ। ଉଁ ହେଇଥିଲା ଏ ବର୍ଷ ପୁଣି ହବ
ଆଚ୍ଛା।
ଆଉ କେମିତି ଏଞ୍ଜୋଅୟ୍ କଲ?
କୁହନି କୁହନି ଦିଦିର ମ୍ୟାରେଜ୍ ହେଲେ ତ ଏଞ୍ଜଏ ବୋହୁତ କମ୍ କାମ ବୋହୁତ ଅଧିକା ଆଉ ବୋହୁତ ସାରା କାମ କୁହନି। ଆମ ମାନେ ଏ ଘରେ ଏକା ମୋ ଦିଦି ମୁଁ ଆସି ମାନେ ଆସିଲେ ତ ବୋହୁତ ସାରା କାମ ରହିଗଲା ଏ କୁଟିଆ କଥୁଲା।
ଓଃ। ଏ ଆଉ ଆ ନାଁ ଆଉ ପୁଅ ବାହା ଓହୋ ନାଁ ପୁଅ ବାହାଘର ତ ଉଁ ମୋ ମାମୁଙ୍କର ଦିଟା ପୁଅ ନାଁ ଆଉ ମୋ ନନା ଗୋଟେ ଅଛି। ଓହୋ ନାଇଁ ମୁଁ ଆମ ବାହାଘରରେ ତ ନାଁ ନାଁ ନାଁ ଆମ ଘରେ ଅଛନ୍ତି ମୋ ନନା ଦି ଜଣ ଅଛନ୍ତି ଆହୁରି। ଆ ଏମତି ଆଉ ମୋ ତ କେହି ଭଉଣୀ ନାହା ଅ ଖାଲି ଯାହା ଭାଇମାନେ ସବୁ ଅଛନ୍ତି ଆଉ ମୋର ଜଣେ ଗୋଟେ ଜଣଙ୍କର ବାହାଘର ହେଇଥିଲା ଯୋଉ ଆର ବର୍ଷ ତା ହେତେ କିଛି କାମ ନଥିଲା। ଆଉ କାମ ନଥିଲା ମାନେ କଣ ବାହାଘର ଦିନ ତ କିଛି କାମ ନଥାଏ ଯାହା ଫଟ ଉଟ ସୁଟ୍ ଏଟା ନେଇକି ଦିଅ ସେଟା ନେଇକି ଦିଅ ବାସ୍ ଏ ତିକି ଆଉ କିଛି ନାହିଁ। ଆଉ ରିସେପ୍ସନ୍ ଦିନ କୁହନି କୁହନି ଯେତିକି ହଇରାଣ ଆମେ ହେଇଚି ମୁଁ। ନେ କେହି ହେଇନାହାନ୍ତି କନଷ୍ଟାଣ୍ଟ୍ ମୁଁ ଛିଡ଼ା ହେଇଚି ବୋଧେ ଯେତୋଳେ ମେକପ୍ ଆ ଟିଷ୍ଟ୍ ଆସନ୍ତି ମେକପ୍ କରିବାକୁ ମାନେ ସେତିକି ବେଳୁ ମୁଁ ଛିଡ଼ା ହେଇକି ରାତି ତିନିଟା କି ଚାର୍ ଟା ଯାଏଁ ଫଟ ସୁଟ୍ ସରିଲା ତାପରେ ଆସିଲୁ। କୁହନା ଯୋଉ କଷ୍ଟ ପୁରା ଗୋଡ଼ ହାତ ବିନ୍ଧିକି ତା ଉ ଦିନ ଆଉ ଉଠି ହେଲାନି। ଆଉ ତ ଆଉ ତ ଆଉ ଗୋଟେ ଜିନିଷ ଯେତେ ହଁ ଆଉ ଗୋଟେ ଜିନିଷ ନି ଜ ଏଥେରେ ନାଁ କିଛି ତମେ କରି ମାନେ ଗୋଟେ ମାନେ ଆମର କେହି ଝିଅ ନାହାନ୍ତି। ଆଉ ବୋ ମୋ ମାଉସୀର ଯୋଉ ଜଣେ ଅଛନ୍ତି ଯେ ଝିଅ ସେ କିନ୍ତୁ ମ୍ୟାରେଜ୍ କରିସାଇଲେଣି। ଆଉ କେହି ଝିଅ ନାହାନ୍ତି ଆଉ ସେ ଟିକେ ସମସ୍ତେ ଅଧିକ ମତେ ଭଲ ପାଆନ୍ତି। ସେଇଆକୁ ମୋର ଆଉ ସେଠି ଥିଲି ସେ ଯୋଉ ଗିଫ୍ଟ୍ ଫିଫ୍ଟ୍ ଦିଅନ୍ତି ସେ ଯୋଉ ରଖନ୍ତିନି ନାଁ ସେ ସେଠିଥିଲି ତାପରେ ଆଉ ନିଜ ବାହାଘର ତ କେବେ କିଛି ଖାଇପାରିବନି କାମ କରି କରି ଉଁ ଜାଣିକି ତମେ ସିଏ ଯିଏ ବାହା ହବ ସିଏ ଯେ ହଁ ଯିଏ ବାହା ହବ ସିଏ କଣ ଓପାସ ରହିବ ତମେ ବି ତା ଧେରେ ଫ୍ରି ଓପାସ୍। ରହିବ।
ମୁଁ ଖାଲି ଗୋଟେ ଅଢ଼େଇ ଲିଟରୁ ର ସ୍ପ୍ରାଇଟ୍ ବୋଟଲ୍ ସେନି ସେଇଆକୁ ପିଇକି ମୁଁ ପୁରା ଦିନ ସାରା ରହିଚି କିଛି ଖାଇନି। ତାପରେ ବିଦା ତାପର ଦିନ ସକାଳୁ ଝିଅ ବାହାଘର ବିଦା ହେଇସାରିଲା ପରେ ତୁ ବୋହୁତ କାମ ମୁଁ ଆସି ସେଠୁ ଦେଇକି ସୋଇଚି ଉଠିଲି ତିନିଟାରେ।
ଓହୋ।
ଆ ପରେ କଁ ପଢ଼ିବ ବୋଲି ପ୍ଲାନିଂ କରୁଚ?
ଆ ପରେ ଭାବୁଚି ଏମ୍ ସି ଏ କରିବି ବୋଲି ଦେଖିବା ରେଜଲ୍ଟ ବାହାରୁ ଆଉ। କଣ କରିବି ଆଉ ଡିଷ୍ଟାନ୍ସରେ କରିବି। ହଁ ମୁ ତ ଡିଷ୍ଟାନ୍ସରେ କରେ ନାଇଁ ନାଇଁ ତମେ ଦେଖିଛ
ହଁ ମୁଁ ଗୋଟେ କଲେଜ ଦେଖିଥିଲି ଯାଇଥିଲି ଗୋଟେ ସେ ସାର୍ ଗୋଟେ କହିଥିଲେ ହୁଁ ଆଉ ସେ କହ ତ ସ୍କଲରସିପ ଭାବୁଛି। ସ୍କଲାରସିପ ପାଇଁ ଦେଖିବା ରାଙ୍କ୍ କେତେ ଆସୁଛି। ସେ ୟାଙ୍କୈ ଆସିଲେ ତ ଗମେଣ୍ଟ ରେ କରି ୟାଙ୍କ ଉପରେ ଡିଫେଣ୍ଡ୍ କରୁଛି ଆଉ ତମ ସାଙ୍ଗ ମାନେ ସବୁ କୋଉଠି କଣ କରୁଛନ୍ତି।
ନା ସମସ୍ତେ ତ ଏବେ ଘରେ ଅଛନ୍ତି। ଆଉ କିଛି ଜଣ ବୋଧେ ଏ ଜବ୍ କରିଛନ୍ତି ନା କଣ ଆଉ ତ ପ୍ରାୟ ସବୁ ଘରେ ଅଛନ୍ତି। ଘରେ ଅଛନ୍ତି ସମସ୍ତେ ଭାବୁଛନ୍ତି କରିବେ ବୋଲି
ଏମ ସି ଏ। ଆଉ ତ ସବୁ ଜବ୍ ଖୋଜୁଛନ୍ତି ମିଳୁନି ଆଉ। ଆଉ କଣ କରିବା ମୁଁ ବି ଏଇ ଘରେ ବସିଛି।
ଓହୋ ନା ଏଇ ଟେକ୍ନିକାଲ ଲାଇନ ଏବେ ଜବ୍ ମିଳିବା ଟିକେ କଷ୍ଟ ନୁହେଁ ନା ଏଆଇ ପାଇଁ କା।
ଏବେ ସବୁ କାଢୁଛି ନା ପିଲାମାନଙ୍କୁ ସେଇଥିପାଇଁ ଆଉ
ହଁ। ଆଉ।
ଉ କଣ ହଉଛି ଆ ମୁଁ ତ ଯ ଖାଇଥିଲି ଦିପରେ ଆଉ ଏବେ କିଛି ଖାଇନି ମୁଁ ତ ଯାହା ଦିପହରେ ଖାଇଥିଲି ଏବେ ତ ଆଉ କିଛି ଖାଇନି ଏବେ ଉଠ ଲି ଟିକେ ଧୁଆ ଧୁଇ ହେଲି।
ସନ୍ଧ୍ୟା ବେଳେ କଣ ଖାଇବ?
ସନ୍ଧ୍ୟାଳେ ଦେଖିବା କହିବା ମାମା କଣ ବନେଇବା ମାମାଙ୍କୁ କଣ କହିବା ଗୋଟେ ବନେଇଦେବେ ଖାଇବା ଆଉ।
ଓୋ ଆଉ ମାର୍କେଟ ଯିବ ନା?
ଆମ ପାଖରେ ମାର୍କେଟ ନୁହଁ ମାନେ ପାଖରେ ଆମର ମାର୍କେଟ ନୁହଁ।
ଓହୋ ନାଇଁ ନାଇଁ ଆମର ଏଠୁ ପୁରା ପାଖରେ ମାର୍କେଟ୍।
ଯାମ ଆମର ଏଠୁ ଆ ଡେଲି ହେଇକି ଯିବ। ଏମିତି କାମ ଥିଲେ ଯାଉ ମାର୍କେଟ ଆଉ।
ଓହୋ ନା ଆମର ଘର ପାଖରେ ଜଷ୍ଟ ହଁ। ଗୋଡ ଦୁଆର ମୁହକୁ କାଢିଲେ ମାର୍କେଟ।
ବଢିଆ
ତୁ କ।
ହଁ ଟିକେ ସୁବିଧା ଆଉ।
ଟିକେ ଖାଇକି ପଳେଇ ଆସଥିବ ଆଉ।
ଆମ ମାର୍କେଟରେ କଣ ମୋ ମୋ ମିଳେ ଆମର ଖାଲି ବରା ଆଳୁ କଷା ମିଳେ। ଆମ ମାର୍କେଟରେ ମୋମୋସ୍ ମିଳେନି।
ମୁଁ ଭାବୁଛି ମୁଁ ଚାକିରି ବାକିରି ତ କିଛି ପାଉନି। ଚାଲ ଆଉ ମିଶିକି ଗୋଟେ ମମୋସ୍ ଦୋକାନ କରିବା ବସି
ହଁ ଆମ ମାର୍କେଟରେ କିନ୍ତୁ ମୋମୋସ୍ ଦୋକାନ କଲେ ବହୁତ ଭଲ ଚାଲିବ।
ଆଛା ଗୋଟେ ବୁଝ ଜାଗା ଟେ ବୁଝ ମୁଁ ଯାଇ ଖୋଲିବି। ତମେ ଯାଇ ଖାଇବ ଆଉ।
ହଁ ଆମ ଆମର ଏଠି ଯୋଉ ଫୁଡ ଆଇଟମ କରିବ ଫାଷ୍ଟ ଫୁଡ ଆଇଟମ୍ ସବୁ ସବୁ ଭଲ ଚାଲିବ କାହିଁକିନା ଆମର ଖାଲି ଏଠି ବେଶୀ ମାଡ଼ ହୁଏ, ବରା ଆଉ ଆଳୁ କଷା ଉପରେ। ବରା ଆଳୁକଷା ସିଙ୍ଗଡ଼ା କିଛି ନଥିଲେ ପରେ ଆଳୁକଷା ଖାଇଦିଅ।
ରୋଲ୍ ଚାଓମିନ୍ ଫାଓମିନ୍ ମିଳେନି।
ହଁ ରୋଲ ଚାଇମିନ୍ ଫାଇମିନ୍ ମିଳେ ସେଟା ପୁଣି ବାର ଦେଖିକି। ବାର ଦେଖିକି ମିଳେ ମାନେ ଯେମିତିକି ବୁ ବୁଧବାର, ଶୁକ୍ରବାର, ରବବାର ନହେଲେ ଆଉ ଅଲଗା ବାରରେ ମିଳେନି।
ଆଛା।
କିନ୍ତୁ ବରା ଆଳୁ କଷା ଟା ସଂପି ସେଣ୍ଟ। ମାନେ ତମେ ଯୋଉ ଟାଇମ୍ ରେ ଖୋଜିବ ସକାଳୁ ଆରମ୍ଭ କରିକି ସନ୍ଧ୍ୟା ରାତି ଯୋଉ ଟାଇମ ମ ଖୋଜିବ ବରା ଆଳୁ କଷା ସଫିଶେଏଣ୍ଟ ମିଳିବ।
ପୁରା ଫେମସ୍ ହେଇଯାଇଛି ବରାଆଳୁକସା ତମର।
ହଁ ଆମର ପୁରା ବରାଆଳୁକସା ଫେମସ୍।
ଏ ମୁଁ ବି ଘରେ ଚାକିରି ଫାକିରି ନ ପାଇଲେ କଣ କରିବି ରିମ୍ ଝିମ୍ ମୋମୋସ୍ ଦୋକାନଟେ ଖଲିବି ଆଉ ନା କଣ।
ଏଠି ଗୋଟେ ହଁ ଆମର ଏଠି ଗୋଟେ ମୋମୋସ୍ ଦୋକାନ ଥିଲା ଯେ କଣ ସିଏ କାଳେ ଏବେ କଣ ସୁଇସା ସୁଇସାଇଟ୍ କରିଦେଇଛି ନା କଣ। କାଇଁ ଆଉ ତ ଖୋଲା ହଉନି?
ହୁଁ ଗୋଟେ ଖୋଲିବା ମୁଁ ଏଇନା ଖୋଲିବି ତମେ ଖାଇବ ଆଉ।
ହଁ ହଁ ତମେ ଖୋଲ ଆମେ ଖାଇବା ଆମର ଏଠି ମୋମୋ କଲେ ବହୁତ ଭଲ ବେପାର ହେବା। ଆଉ କୋଉ ସ୍ନାକ୍ସ ଆଇଟମ କଲେ ବି ବହୁତ ଭଲ ହୁଁ। ହଁ ହଁ ସ୍ନାକ୍ସ ଆଇଟମ କଲେ ବି ଏଇଠି ବହୁତ ଭଲ। ହଁ କାହିଁକି ନା ଆମର ଗୋଟଏ ଫାଷ୍ଟ ଫୁଡ୍ ଦୋକାନ ଅଛି। କିନ୍ତୁ ମାର୍କେଟ ବହୁତ ବଡ଼ ମାର୍କେଟ ରେ ସବୁ କିଛି ଅଛି ସବୁଆଡ଼େ ଖାଲିି କିନ୍ତୁ ବରା ଆଳୁକସା ଅଛି।
ହୁଁ।
କିଛି ନାହିଁ ଆଉ ଅଛି ଯେ ଆଉ ସବୁ ଅ ଛି ଏମତି ଇଏ ମାନେ